କଣ ଖବର?
ନା ଭାଇ ଆଉ ଜଣେ ଭାଇ କଲ୍ କରିଥିଲେ କଥା ହୋଇଥିଲି ଆଉ।
ଆପଣ ବି ଯୋଗାଯୋଗ କରୁଥିଲେ କି ମତେ?
ଆଜ୍ଞା ଆଜ୍ଞା।
କଣ ଖାଇବା ପିଇବା ଖାଦ୍ୟପାନ କଲେଣି?
ଖାଇନୁ ସନ୍ଧ୍ୟା ବେଳେ ଖାଇଥିଲୁ ଚାଉମିନ ଆଉ ଖାଇନୁ କିଛି।
ଆଉ ରାତି ବେଳେ ଆପଣଙ୍କର କଣ? ଆପଣ ତ ସବୁବେଳେ ମାଛ ହଉଥିବ ଆଉ। ଆପଣଙ୍କ ସେପଟେ ପାରାଦ୍ୱୀପ ବନ୍ଦର ପା
ଆଜ୍ଞା ଆମର ତ କଣ ମାଛ ଖାଲି ଆସେ ଚିଙ୍ଗୁଡି
ଓହୋ। ଆଉ ବାକି ବୁଲାବୁଲି କଣ ପ୍ଲାନ୍ କିଛି କରିଛନ୍ତି ପୁରୀ ଯିବା ପାଇଁ?
ଆଜ୍ଞା ଆଜ୍ଞା। ବାହୁଡାକୁ ଆମେ ପୁରୀ ଯିବୁ ଆଉ।
କେବେ ଯିବାକୁ ଭାବୁଚନ୍ତି?
ବାହୁଡା।
ବାହୁଡାରେ ଆସିବେ। ହଁ ବାହୁଡାରେ ତ ଉଁ ଆରାମସେ ଦେଖ
ଆଜ୍ଞା ଆଜ୍ଞା। ଆପଣ ଯିବେନି?
ମୁଁ ତ ଏବେ ଦ ଯାଇଥିଲି କାଲି ହିଁ ଆସିଲି ପୁରୀରୁ। ଯେହେତୁ ବାହାଘର
ଓ ଭଲ ଭଲ।
ମନ୍ଦିର ଭିତରୁ ଯାଇ ହେଲାନି ବାକି ରଥ ବଳେ ଭାବୁଚି ଯିବି ଆଉ।
ଆଜ୍ଞା।
ଯେହେତୁ ଲାଇନ ଲାଗିଛି ଆମର ଇନ୍ଦ୍ର ନରେନ୍ଦ୍ର ପୁଷ୍କରିଣୀ ଠାରୁ, ସେ ଛ କ, ଠାରୁ ମାର୍କେଟ ଛକଠାରୁ ଲାଇନ୍ ବନ୍ଧା ହେଲାଣି ବାଡ଼ ଯେହେତୁ ସ୍ନାନ ପୂର୍ଣ୍ଣିମା କାଲି। ଦେବ ସ୍ନାନ ପୂର୍ଣ୍ଣିମା। ସେ ସେ ସେ ବହୁଧେ ଲାଇନ୍ ଲାଗିଛି ପୁରା ମାର୍କେଟ ଛକ ଠାରୁ।
ଆଜ୍ଞା, ଆପଣଙ୍କ ଆପଣଙ୍କ ଘର ପାଖରୁ ତ ପୁରୀ ପାଖ ହେଉଥିବ ଆପଣ। ଯାଇପାରିବେ ଆମର ଏଇଠୁ ଶଏ ଅଶୀ କିଲୋମିଟର। ଆପଣଙ୍କର କେତେ ଷାଠିଏ କିଲୋମିଟର?
ଆମର ବି ସେଇ ସତୁୁରୀ ପାଖାପାଖି। ଯେହେତୁ ବସ ରେ ଆମେ ଯାଉଛୁ। ବସ୍। ସେରେ ଗଲେ ସେ ବୁଲେଇ ବୁଲେଇ ନଉଛି ଏଠୁ ଆମକୁ ଯିବାକୁ ପଡିବ ବରମୁଣ୍ଡା। ବରମୁଣ୍ଡା ପାଞ୍ଚ। ବରମୁଣ୍ଡାରୁ ସେ ରସୁଲଗଡ ଦେଇ ବୁଲେଇ ବୁଲେଇ ନଉଚି ଯେହେତୁ ବହୁତ ଟାଇମ ଲାଗୁଛି। ଟାଇମ୍ ମାନେ ଦି ଘଣ୍ଟା ଅଢେଇ ଘଣ୍ଟା ଭଳିଆ ଲାଗୁଛି ଆଉ ଦି ଘଣ୍ଟା ଭଳିଆ ଲାଗୁଛି ମିନିମମ୍ ଦି ଘଣ୍ଟା ଆଉ।
ଆମକୁ ତ ଟ୍ରେନରେ ଗଲେ ନିହାତି ଲାଗେ ଚାରି ଘଣ୍ଟା। ଚାରି ଘଣ୍ଟା ପାଞ୍ଚ ଘଣ୍ଟା ବାଇ।
ହଁ ଟ୍ରେନ୍ ଯେହେତୁ ରହି ରଇ ଆସୁ ଲୋକାଲ ଟ୍ରେନ ଆସଛନ୍ତି ନା ମେମୋରେ?
ମେମୋରେ ଆମେ ଯାଉ।
ହୁଁ।
ମନି ସେ ଆଜ୍ଞା।
ଆପଣ ଯଦି ଏଥରେ ଆସନ୍ତେ ଏକ୍ସପ୍ରେସ ଟ୍ରେନ ମାନଙ୍କରେ ପଚାଶ ଶହେ ନଉଛନ୍ତି ଯୋଉ ଶଏ। ଟିକେଟ ନେଉଛି ସେତି। ମେମୋ କେତେ ଟଙ୍କା ନେଉଛି ପୁରୀ ପାଇଁ?
ମେମୋ ନଉଛି ଆମେ ନା ଆମେ ଏକ୍ସପ୍ରେସରେ ଯାଉ। ଆମେ ଏକ୍ସପ୍ରେସରେ ନିଏ କେତେ? ଅଶୀ ଟଙ୍କା ନିଏ।
ଅଶୀ ଟଙ୍କା ଚାରି ଘଣ୍ଟା ଲାଗେ।
ଆଜ୍ଞା ଏକ୍ସପ୍ରେସ ଟା ଅଛି କଟକରୁୁ ଆମର ଏଠୁ ପାରାଦ୍ୱୀପୁ କେବଳ ଗୋଟେ ଟ୍ରେନ ଯାଉଛି ପୁରୀ
ତ ସେଥି ଚାରି ପାଞ୍ଚ ଘଣ୍ା ଲାଗୁଛ
ଆଜ୍ଞା ସେଟା ଆମର ସେଇ ଛଅଟା ଛଅଟା ବେଳୁ ଯାଉଛି ରାତି ଏଗାରଟା ବେଳେ ପହଞ୍ଚିଦବ
ଓ ସନ୍ଧ୍ୟା ଛଅଟାରେ ଗଲେ
ଆଜ୍ଞା
ହଁ ତ ଆସିକି ଆପଣଙ୍କ ହୋଟେଲ ରେ ରହିବେ ନା କଣୁଣଛିାବେଳେ
ଆଜ୍ଞା
ଓୋ ହୋଟେଲ୍ କେତେ କଣ ଆପଣଙ୍କୁ ନିଏ
ହୋଟେଲ ସେ ହଜାର ବାରଶହ ଏନ ଏବେ ବଢି ଯାଇଥିବ କାରଣ ବଡ ଟାଇମ ଦୁଇ ହଜାର ନବ ଫ୍ୟାମିଲି ସହିତ ଆମେ ଯିବି
ହଁ ନାଇଁ ବାକି ଆପଣ ପରିବାର ସହିତ ଆନ୍ତୁ ନା ଏକନ୍ତି
ଆଜ୍ଞା ହଁ ଆଜ୍ଞା ପରିବାର ସହିତ ବି ଆମେ ଏଥର ଭାବିଚୁ। ଟ୍ରେନରେ ଆମେ ଯିବୁନୁ ଆମେ ଏଥର ଗାଡି କରିକିନା ନେଇକି ଯିବୁ।
ଉଁ ହୁଁ ଭଲ ବି ଟ୍ରେନରେ ଗଲେ ସୁବିଧା। ଯେହେତୁ ମୋ ବସ୍ ବି ଚାଲୁଛି ସେିଠି ପୁରୀରେ ଲୋକା
ଆଜ୍ଞା ଏବେ କିନ୍ତୁ ଟ୍ରେନରେ ଗଲେୁ ଟ୍ରେନରେ ଗଲେ ଏବେ ବହୁତ ଭିଡ ଟ୍ରେନରେ ଗଲେ ଏବେ ବହୁତ ର ସେଥିଲାଗି ଯାଇ ହୁନା
ଅଁ ରଥ ବେଳେ ତ ଭିଡ ହିଁ ରହିବ ବାକି ସବୁଠି ବସ୍ ବି ବନ୍ଦ କରିଦବ ନା ଆମକୁ ଯେହେତୁ ଗୁଣ୍ଡିଚା ମନ୍ଦିରରେ ବସଷ୍ଟାଣ୍ଡ ବନ୍ଦ ରହିବ ଦି ଦିନ ଦି ତିନି ଦିନ ବନ୍ଦ ରହିବ ତାଳ ବଣିଆରେ ସବୁ ବସ ରହିବ
ଆ
ଆପଣ ବି ଆସିଲେ ସେ ତାଳବଣି ଠ ରହିି ଚାଲିକ ଆସିବାକୁ ପଡିବ ନା ଲଟ ଫଟ କରିକି ଆସିବ କନଞ୍ଚା ମନ୍ଦିର
ଆଜ୍ଞା
ହଁ ବାକି ହୋଟେଲ ଯେତିକ ମୁଁ ବୁଝୁଛି ଛଅଶହ ଛଅଶହ ଭିତରେ ଛଅ ଜଣ ରହୁଛନ୍ତି ଆମର ରେ ଆମେ ରହିଥିଲୁ ଗୋଟେ ହୋଟେଲ ରେ ମନ୍ଦିର ପାଖାପଖ ହୋଟେଲ ଗୁଣ୍ଡିଚା ମନ୍ଦିର ପାଖାପଖି ତମେ ଜାଣିନି ମନ୍ଦିର ପାଖରେ ନେଉଛନ୍ତି ଛଅଶହ
ଏ ସେତେବେଳେ ଛଅଶହ ହେଇଥିଲେ ଏବେ କାରଣ ରଥଯାତ୍ରା ଟାଇମ ନା ସେତେବେଳେ ତାଙ୍କ ପାଟିରୁ ଯେତିକି ରେଟ୍ ବାହାରିବ ସେତିକି ଦବାକୁ ପଡିବ
ହଁଁ ରଥ ବେଳେ ତ ରେଟ୍ ବଢେଇ ଦେେବେ ସେମାନେ
ହଁ
ବାକି ସେଠି ଯଦି ଡରମେଟି ବୁଝଥିଲି ଷ୍ଟେସନ ପାଖାପାଖି ସେଠି ଦୁଇଶହରେ ଗୋଟେ ଲୋକ ରହୁଥିଲା ଦୁଇଶହ ସେପାରେଟ୍ ଲକର୍ ଦିଆଯିବ ସେ ରଥ ବବେଳେ ବଢ଼େଇ ଦେଇପାରନ୍ତି ପାଞ୍ଚଶହ ପର ପର୍ସନ୍ ମଧ୍ୟ ଆଉ
ହଁ
ଆକି ସେମିତି ବି କିଛି ନାହିଁ ଆପଣ ବି ଚାହିଁଲେ ବଗ ପତ୍ର ଲକର ରୁମ ରେ କୌଣସି ରଖିଦକି ଆପଣ ବି ବଡ଼ଦାଣ୍ଡରେ ଶୋଇପାରିବେ ଫୋନ ଫୋନ ରଖିଦି ଲକରରେ ଟୋକନ ଟା ଖାଲି ସାଇତିକି ରଖିବେ ଆଉ ଟୋକନ ଟା ସାଇ ରଖି ଏପ ପଡଦଣ୍ଡ
ଚାବି ଦେଇଥିବ ନା
ଚାବି ହଁ ଚାବି ଟୋକନ ସାଇତିକି ରଖିକି ଶୋଇପାରିବେ
ଆଜ୍ଞା
ହୁଁ ଆଉ ବାକି ବାଉଡା ଭେଳିଆ ଆସିବେ ତାହେଲେ ର ଆଉ
ଆଜ୍ଞା
ଆଉ ତା ବାବଦ ଆପଣ ଯୋଉ କଣ କହୁଥିଲି ବୁଲାବୁଲି ଆଉ କଡେ ଯାଇଛନ୍ତି
ବୁଲାବୁଲି ଆମେ
ହ
ପୁରୀ ଆମେ ଯାଇଥିଲୁ ଏଇ ପାରାପ ଆମର ପାଖ ସବୁବେଳେ ଏମିତି
ଓଡ଼ିଶା ବାହାରକୁ ବି ଯାଇଛନ୍ତି
ଓଡିଶା ବାହାରୁ ଆମେ ରାଜସ୍ଥାନ ଯାଇଥିଲୁ
ହୁଁ କଣ ବୁଲିବା ପାଇଁ ନା କିଛି କାମ ଥିଲା
ନା ମଁ ଦେଇ ସେଠି ରହିଛି ନା ସେଥିଲାଗି ବୁଲିବାକୁ ଯାଇଥିଲୁ ଦେହେଟି ସେଠି ଜିଓଲୋଜିକାଲ ସର୍ଭର ଅଫ ଇଣ୍ଡିଆ ସେଠି ଚାକିରି କରିଛନ୍ତି
ଆ କଣ ମାନେ ଆକାଉଣ୍ଟ ଏଣ୍ଟ ନା କଣ
ନା ସେଠି ଇଏ ଅଛନ୍ତି ସିନିୟର ସ ନି ରେଟ କଣ ଅ
ସଫ୍ଟୱୋର ଡିାର୍ଟମେଣ୍ଟ ଅଛନ୍ତି ବୋଧେ
ଆଜ୍ଞା ଭହୁତତଵ ବିଜ୍ଞାନୀ ସେଇ ଭହୁତ ତତଵ ବିଜ୍ଞାନୀ
ଶ ହଁ ହଁ ବହୁତ ବହୁ ଆଉ ବାକି ରାଜସ୍ଥାନ ରେ କୋଉ କୋ ଜାଗା ଯାଇଛନ୍ତି ବୁଲିବା ପାଇଁ
ରାଜସ୍ଥାନରେ ଜଲମହଲ ଆଉ ଆଉ ଯାଇଥିଲୁ ମାର୍ବଲ ମନ୍ଦିର ଆଣ୍ଡଡ଼ ତଲା ଯାଇ ସେ
ରେଳରେ ଯାଇଥିଲଲେ
ଆଜ୍ଞା
ଟ୍ରେନରେ ଯାଇଥିଲଥିଲେ
ନା ନା ଫ୍ଲାଇଟ ରେ ଯାଇଥିଲୁ ଆସିଲା ବେଳେ ଟ୍ରେନ ଆସିଥିଲୁ
ଓହୋ ଭଲ ଭନ ଆଉ ଚିଲିକା କେବେ ଯାଇଛନ୍ତି ଚିଲିକା ସଏନ୍ତନ ବିଶ
ନା ନା କେବେ ଯାନି
ଆପଣ ତ ଘର ପାଖାପାଖି ଆପଣ ସେପଟ ସାଇଡ ତ କେନ୍ଦ୍ରାପଡା ସାଇଡ ତ ଯାଇଥିବେ ବୋଧେ
ଆଜ୍ଞା କେନ୍ଦ୍ରାପଡାରେ ବଲଦେବଜୀ ମନ୍ଦିର ସେଠିକି ଯାଇଥିଲୁ
ତୁସୀ କ୍ଷେତ୍ର
ଆଜ୍ଞା ମଳଦେବ ଯୋଉ ମନ୍ଦିର ସେଠି ରସାବଳି ପୁରା ବହୁତ
ବଢିଆ ପୁରା ବିସ୍କୁଟ ପୁରା ବିସ୍କୁଟ ଖିଲୋ ଖଲା ଆଉ ଆପଣ ସେଠି ଆଖଣ୍ଡବାଳି ମନ୍ଦିର ଯାଇନାହାନ୍ତି ଭଦ୍ରକ ସାଇଡ ଯୋଉଟାରୁ
ନା ନା ଯାଇନି
ଓହୋ ଭଲ ଏବେ ଆସନ୍ତୁ ଆଖଣ୍ଡଳମଣି ମନ୍ଦିର ବି ଭଲ ଆମେ ଯାଇଛୁ ଆରଡି।
ଆଜ୍ଞା।
ବାକି ପୁରୀ ମନ୍ଦିର ଅପେକ୍ଷା ମୁଁ ଦେଖିଲି ଯଦି କି ଆରଡି ଟେ ସେଦିନ ଯାଇଥିଲ ଆମେ ଥରେ ସୋମବାର ଥିଲା। ପ୍ରବଳ ଭାଇନାମାନେ ଥିଲେ।
ଓହୋ।
ଆଉ ତାହେଲେ ଆଉ କୁଆଡେ ବୁଲିବା ପାଇଁ ପୁରୀ ଆସିବେ ତାହେଲେ ଆଉ କିଛି। ପୁରୀ ବାବଦେ ପୁରୀରେ କୋଉ କୋଉ ଜାଗା ଯାଇଛନ୍ତି ମନ୍ଦିର ସମୁଦ୍ର ଛଡା?
ମନ୍ଦିର କୋଣାର୍କ ଯାଇଛି। ସେଠି ଅନେକ ମଠ ଯୋଉ ଅଛି ସେଠିକି ବି ଯାଇଛୁ।
ହୁଁ ଯେଉଁ ଆମର ରାଧାକୃଷ୍ଣ ମଠ।
ଆଜ୍ଞା ଚନ୍ଦ୍ରଭାଗ ଭାଇ ଯାଇଛୁ।
ହୁଁ।
ଆଉ ଗୋଟେ ଏଠି ଯୋଉ ମନ୍ଦିର ଅଛି ମନ ପଡୁନି ତା ନା
ଆମର କଣ କହୁଛନ୍ତି କହିଲେ ଆପଣ ଇଏ ମନ୍ଦିର ଆମର
ହୁଁ।
ଚଣ୍ଡୀ ମନ୍ଦିର।
ଆଜ୍ଞା ଆଜ୍ଞା ସେଇଠି ଯୋଉ ହା ରାମଚଣ୍ଡୀ ସେଠି ଯୋଉ ଗୋଟେ ଟିମି ମାଛ ହାଡ ତ ଖାଇଥବ।
ଅ ହଁ ହଁ ବୁଝିଲି। ଆଉ ପୁରୀରେ କେବଳ ମନ୍ଦିର ସମୁଦ୍ରରେ ଯାଇଛନ୍ତି ପୁରୀ ଟାଉନରେ।
ଆଜ୍ଞା ପୁରୀରେ ଗୋଟେ ବ୍ଲୁ ବ୍ଲୁ ଲେକ୍ ବିଚ ଅଛି ପୁରୀରେ।
ସେ ସବୁ ଖାଲି ନା ଆମେ ତ ଜାଣିଛୁ ଗୋଟେ ସମୁଦ୍ର କୂଳ ଜାଣିଛୁ ତାକୁ ନାଁ ଦେଇ ଦେଇଛନ୍ତି ହୋଟେଲ ବାଲା ଆଉ।
ହଁ। ଆଉ ବାକି ସ ଆଉ ପୁରୀରେ କୁଆଡେ ଯାଇନାହାନ୍ତି ମାତା ମ ମାତା ମଠ ଯାଇଛନ୍ତି ଗୋବର୍ଦ୍ଧନ ମଠ ଯାଇନାହାନ୍ତି ଶଙ୍କରାଚାର୍ଯ୍ୟ ମଠ?
ନା ମାତା ମଠ ତ ବହୁତ ବର୍ଷାରେ ଯାଇଥିଲୁ।
ଦୋ ଶଙ୍କରାଚାର୍ଯ୍ୟ ମଠ ଯାଇନାହାନ୍ତି ଆପଣ?
ନା ନା। ମଠ ପୁରୀରେ ତ ମଠ ବହୁତ। ଏତେ ମଠ ବୁଲି ହବନି।
ନାଇଁ ମେନ୍ ତ ଗୋବର୍ଦ୍ଧନ ମଠ ଶଙ୍କରାଚାର୍ଯ୍ୟ ମଠ ନା। ଆମର ସେଇ ସ ସ ସ୍ୱର୍ଗଦ୍ୱାର ପାଖାପାଖି।
ଓହୋ।
ବାକି ପୁରୀରେ ବୁଲିବାକୁ ହେଲେ ଯାହେଲେ ଆପଣଙ୍କୁ କେତେ ଦଶରୁ କୋଡିଏ ଦିନ ଯଦି ଲଗାତାର ବୁଲିବୁ ଦିନ ସାରା ତାହେଲେ ପୁରା ପ୍ରପର ଟାଉନ ଦେଖିପାରିବେ ସବୁ ଜାଗା ଯେତିକି ମନ୍ଦିର ଅଛି। ଠି ମାସେ ଭଳିଆ ଲାଗିବ। ସବୁ ଜାଗା ବୁଲିଲା ବେଳେ।
ଆଜ୍ଞା।
ହୁଁ। ବହୁତ ସାରା ଐତିହାସିକ ଜାଗା ମଧ୍ୟ ଅଛି ଯୋଉଟାକି ଆମେ ଦେଖିନେ ବେଡି ହନୁମାନ ବହୁତ ସାରା ଦେଖି ଜାଣିଥିବେ।
କେବେ ଯାଇକିନା ରହିକିନା ସବୁ ବୁଲିବାକୁ ପଡିବ ଆମେ ତ ଏତେ ଦିନ କେବେ ରହିନୁ। ଗୋଟେ ଦିନ ହେଇ ରହିଛୁ।
ହଁ ବାକି ଯାହାର ଅ ଉ ଉ କୁଣିଆ ମୈତ୍ର ଘର ଥିବ। ସେମାନେ ତାଙ୍କର ରହିକି ମଧ୍ୟ ଦେଖିପାରୁଛନ୍ତି।
ରହିବାକୁ ତାଙ୍କର ଭଲ ସହଜ।
ଉୁଁ ଭଲ ବାକି ସେଠି ମେନ୍ କଥା କୁଣିଆ ମୈତ୍ର ଥିଲେ ବି ଯାହାର ଗାଡି ଫାଡି ଅସୁବିଧା ସେମାନେ ସବୁ ବସ କରିକି ବୁଲିବେ। ସାଇକେଲ ଫାଇକେଲ ଥିଲେବି ଆରାମସ ବୁଲିଜାଆନ୍ତ। ସାଇକେଲ ଫାଇକଲ ନାହିଁ ଯେହେତୁ ଚାଲିକି ବୁଲିବେ ଯିଏ କି ଅଟ କରିକି ବୁଲିବେ।
ଆଜ୍ଞା ଆଜ୍ଞା।
ବାକି ଆଉ ସବୁ ଟାଉନ ଅପେକ୍ଷା ଓଲ୍ଡ ଟାଉନ୍ ଓଲ୍ଡ ଟାଉନ୍ କେବେ ଆସିଛନ୍ତି ବୁଲିବାକୁ? ରହିଲା ବେଳେ ଆପଣ କଲେଜଠୁ ତ ବହୁତ ପାଖରେ ସେଟା ଥାଏ।
ତଙ୍ଗ ଆମ ଯେତିକି ଆମେ ଦଶମରେ ପାଠ ପଢୁଥିଲୁ ସେତିକି ଆମେ ପ୍ଲସ ଟୁରେ ପାଠ ପଢିଥିଲୁ। ବହୁତ ମଜାାମସ୍ତି କରି କରି ଆମର ଖଗଲା। ଦଶ ଟୁ ଟା।
ଓହୋ ବାକିଉ ଲିଙ୍ଗରାଜ ମନ୍ଦିର କେବେ ଆସିନାହାନ୍ତି।
ଲିଙ୍ଗରାଜ ଯାଇଛି।
ସେଇଠ ତ ଓଲଟାାଉନ ନା ବେନ୍ଦୁସାଗର।
ଆଜ୍ଞା ଆଜ୍ଞ ହଁ ସେଇଟା ବିନ୍ଦୁସାଗର।
ଆଉ ଠିକ୍ ଅଛି ଏବେ ତ ବାକି ସମୟ ଲାଗିଗଲାଣି ଆଉ। କିଛି ମିନିଟ ପରେ ଆମେ ମୁଁ ରଖୁଛି ଆପଣଙ୍କୁ ଆଗାମୀ ଅଧ୍ୟାୟରେ ଭେଟ ହବା।
ଆଜ୍ଞା ଆଜ୍ଞା ତରପନ୍ଦ୍ରଲା।